ହାଲୋ ଜୟ ଜଗନ୍ନାଥ। ନମସ୍କାର ଦିଦି।
ନମସ୍କାର ଏଇଠି ଏପଟ ସେପଟ ହଉଛି ଇଭିନି ଟାଇମ୍ଟାରୁ ଟିକେ ଫ୍ରି ଆଉ।
ଆଚ୍ଛା ଆଚ୍ଛା ଆଉ କ୍ଷିଆ ପାଆ ସରିଲାଣି?
ହଁ ଛାଡ଼ିି ବିସ୍କୁିଟି ଖିଆ ହେଇଛି ଆଉ।
ଆଚ୍ଛା ଆଚ୍ଛା କଣ ଚା ବିସ୍କୁଟ ଏବେ ଖାଇଥିଲେ ଖରା ବେଳେ କଣ ଖାଇଥିଲେ?
ଖରାବେଳେ ଖିଚିଡି ହେଇଥିଲା ଡାଲମା ହେଇଥିଲା ଆଳୁ ପୋଟଳ ପନିର ତରକାରୀ ହେଇଥିଲା।
ଆଜି କଣ ପୂଜା ଥିଲା କି?
ଜାଣି ମୁଁ ଏମିତି ହେଲା ଇଚ୍ଛା ହେଲାନି ତ ବୋଉ କହିଲେ ଆଉ ଉଷୁନା ତ କଣ କରିବୁ ଆମର କଣ କହିଲୁ ଉଷୁନା ଟିକେ ଗରମ ପଡୁଥିଲା ତ ପଖାଳ ହଉଥିଲା। ତ ବୋଉ କହିଲେ ବହୁତ ଦିନ ଏଇ ତ ଗରମ ଆଜି ଟିକେ ପାଗ ଦେଇଛି ଅଲଗା ପ୍ରକାର ଦେଇଛି। କି ଖିଚିଡ଼ି ଫିଚିଡ଼ି କରିଦିଅ ଖାଇଦେବ ସମସ୍ତେ ଆଉ ସକାଳୁ ବି ଖିଚିଡ଼ି କରି ପୁଅ ପାଇଁ ପୁଅ ସ୍କୁଲ ଗଲା ତ ଖିଚିଡି ଖାଇକି ଯାଇଥିଲା ଆଉ ଆଳୁ ପରଟା କରିଥିଲି ନେଇକି ଯାଇଥିଲା। ତ ବ୍ରେକଫାଷ୍ଟରେ ବି ସବୁ ଆଳୁପଟା ଖାଇ ଦେଇଥିଲେ ତାପର କହିଲେ ଆଉ ସେଇ ଚ ତ କରିଥିଲୁ ଆଉ ଟିକେ ସେମିତି କରିଦେ ଖାଇଦବୁ ସମସ୍ତେ ଡାଲମା ଟିକେ ଭଲ କିରି କରିଦେଲେ ଖାଇଦେବେ ଆଉ ମୁଁ କହିଲି ହଉ ତା ଇଚ୍ଛା। ଆସି ବି ସହଯେ ସାଙ୍ଗେ ସାଙ୍ଗେ ପଇସା। ସକାଳୁ ତ ବହୁତ ବର୍ଷା ହଉଥିଲା ଏଇନା ଟିକେ କମ ଆଜି ଖରାବେଳୁ ଟିକେ କମ ଅଛି। ଏଠି ଚି ମାଞ୍ଚ ସେଟା ହୋଇନି ସକାଳୁ ହିଁ ବସ୍। ସ୍କୁଲ ପିଲା ସ୍କୁଲ ଯିବା ଟାଇମଟା ବର୍ଷା ହେଉଛି ପିଲା ଗୁଡା ସ୍କୁଲ ଯାଇ ଫେରନ୍ତି।
ଠାକୁରଙ୍କ ଦେହ ଖରାପ ନା ସେ
ହୁଁ ଭ ତ ହୁଏନା ତ ଆଷାଢ ମାସ ହେଲା ଉ ବର୍ଷା ଦିନ ଟା ଆଉ ବର୍ଷା ହବ ଆଉ। ତଥାପି ବର୍ଷା କାହିଁ ବର୍ଷା କମ୍ ଗରମ ତ ବହୁତ। ଏତେ ବର୍ଷା ହେଇକି ବି କମ୍।
ଭାଇନା କଣ କରୁ
ଭାଇନା ଏବେ ମନ୍ଦିରରୁ ଆସିଲେ ଗଲେ କୁଆଡେ ଗାଡି ନେଇକି ଆଉ।
ଓ ହୋ।
ଛକ ଆଡ଼େ କି କୁଆଡେ ଯାଇଥିବେ ଆଉ।
ଉ ହୁଁ ଭାଇନା କେବେ ଆପଣଙ୍କୁ ବୁଲେଇବାକୁ ନିଅନ୍ତି କି ନାଇଁ?
କୁଆଡ଼େ ନାଇଁ।
ଆଉ ସବୁବେଳେ ଘରେ?
ସବୁବେଳେ ଘରେ।
ଆଛା।
ସି ଯିବା ବଡକୁ ଯିବେ ଦଶ ମିନିଟରେ ବହୁତ ତୁର୍ତୁରିଆ ଲୋକ ତାଙ୍କ ସାଙ୍ଗେ କିଏ ନାଇଁ ତାଙ୍କ ସହ ଯିବା ଯାହା ନ ଯିବା ତାଠୁ ବେଟର।
କାଇଁ?
ନାଇଁ ତାଙ୍କ ସାଙ୍ଗରେ ବୋପା କିଏ ଯିବ ମତେ ଥରେ ପ୍ରାନ୍ ନେଇଥିଲେ। ଦଶ ମିନିଟରେ ତା ଭିତରୁ ବୁଲେଇକି ନେଇ ଆସିଲି। ଭାବ ମୁଁ କୋଉଁ ରେଟ ରେ ବୁଲିଥିବି। ହାତ ଧରିଲେ ଭିଡି ଭିଡି ନେଲେ ଭିଡି ଭିଡି। ମ ପେ । ଆଜି ପର୍ଯ୍ୟନ୍ତ ମତେ ସିନେମା ହଲ୍ ଟିକେ ନେଇକି ଯାଇନାହାନ୍ତି। ଆଉ ଭୁବନେଶ୍ଵରରେ ରହିଲିଣିି ବାର ବର୍ଷ ଆଉ।
ଆଛା ଆଛା।
କହିଲେ କହିବ ଘରେ ଟିଭି ଲାଗିଛି ଦେଖିଦେ।
ହଁ। ଭାଇନାଙ୍କୁ କୁହନ୍ତୁ ଭାଇନା। କୁ କୁହନ୍ତୁ କହ ତମ ହାତ ଧରିକି ଆସିଥିଲି କଣ ଏଇ ଏଇଥିପାଇଁ? ଟିକେ ମତେ କୁଆଡେ ବୁଲେଇଆକୁ ନବନି?
କହେଲେ ତୁ ଗୋଡ଼ ଧରିକି ଆଇଲୁନୁ ମୁଁ ତତେ ମନା କରୁଥିଲି।
ହଁ। ଆପଣ ଆପଣ ଟିକେ କାନ୍ଦି ପକେଇବେ।
ସେ ଯେତେ କାନ୍ଦିଲେ କିଛି ନାହିଁ। ସିଏ ତାଙ୍କ ସେ ଇମୋସନାଲ ଗୋଟେ ଥାଏ ନା। ଇମୋସନ ତାଙ୍କ ଭିତରେ ସେ ଇମୋସନ ହିଁ ନାହିଁ। ତାଙ୍କ ଟିଭି ଭଲ ଫୋନ ଭଲ ଆଉ। ଜମା ଦିନ ରାତି ଯାକ ଯଦି ଟିଭି ଲାଗିଥିବ ନା ରାତି ଯାକ ତାଙ୍କର ଖେଳ ଟିଭି। ଲାଗିଥିବ ନିୟୁଜ୍ ବାକି ନହେଲେ ଫୋନ ନହେଲେ ତାଙ୍କ କାମ ଭାଷା ଆଉ କେହି ତାଙ୍କ । ତ ସେଥିପାଇଁ କଣ ଯୁଆଡେ ଗଲେ ସେମିତି ତର୍ତର।
ହଁ। ଭୁବନେଶ୍ଵର ରହୁଛନ୍ତି। ବହୁତ ଜାଗା ଅଛି ଯେମିତି କିି ଦେବା ଦେବୀ ହୁଅନ୍ତୁ। କି ବହୁତ ଏରିଆ ବି ରହୁଛି ବୁଲିବାକୁ ମାର୍କେଟ ବିଲ୍ଡିଙ୍ଗ ହଉ।
ମାର୍କେଟ ବିଲ୍ଡିଙ୍ଗ ମାର୍କେଟ ବିଲ୍ଡିଙ୍ଗ ମୁଁ ଦେଢ ବର୍ଷ ତଳେ ଯାଇଥିଲି। ଏବେ ମୋ ପୁତୁରା ଟା ହେଇଛି ଯେ ଆସ ଆସିଲାଣି ଦଶ ବାର ଦିନ ହେଲାଣି ମୋତେ ଲାଗି ହୋଇଛି ମାଉସୀ ଟିକଏ ଚାଲେ ମାର୍କେଟରୁ ମୋ ମାମା ପାଇଁ କଣ ଟିକେ କିଣିକି ନେବି। ମୁଁ କହିଛିି ମୁଁ କହିଲି ହଉ। ବା କାଲି ତୋ ମଉସା ତ ଶୁଣିବେନି। କାଲି ଅଟ କରିକି ତୋର ମୋର ଯିବା ହାରି। ଟିକେ କଣ କିଣାକିଣି କରିବା। ଆଉ ମୋ ଛୁଆ ଗୁଡ଼ା ଛୋଟ ତାଙ୍କୁ ନେଇକି କୁଆଡ଼େ ଯିବେ।
ହଁ। ଛୋଟ ପିଲା ଆଉ।
ଆଉ ଜଣେ ପଡୁଛି ପଞ୍ଚମରେ। ଜଣେ ପଡୁଛି ନର୍ସରୀରେ ସେମାନଙ୍କୁ ନେଇକି ମାର୍କେଟ ବୁଲିବ ତମେ । ସେମାନେ ତମ ମୁଣ୍ଡ ଖରାପ କରିଦେଇଥିବେ।ତାପ ଅପେକ୍ଷା ଘରେ ବେଟର।
ହଇରାଣ କରିବେ। ମାମା ମୁଁ ଏଇଟା ନେବି ମାମା ମୁଁ ଏଇଟା ଖାଇବି।
ତମେ କଣ ଦେଖୁଛ ସେମାନେ କୁଆଡେ ପଳେଇଥିବେ। ତା ବେଟର ତମେ ଘରେ ରହିବ। ଯିବା ଦରକାର ନାହିଁ କୁଆଡ଼େ। ଯାଇକି ଟେନସନ୍ ହେଇ ହେଇଯିବ। ଟେନସନ୍ ଆସିବ ତାପରେ ଘରେ ରହୁ ବେଟର। ସେଥିପାଇଁ ମୁଁ ପୁରୀ ଗଲେ ପିଲାଙ୍କୁ ଛା ଛାଡିଦେଲି। ଯୁଆଡେ ପାଇ ସିଆଡ଼େ ମୋର ସେଇଠି ତ କେହି ଦରକାର ନାହାନ୍ତି। ଆଉ ମୋର ସେଠି ବହୁତ ସାଙ୍ଗ ସୁଖ ଯାହାକୁ ଗୋଟେ କଲ୍ କରିବି ମାନେ ସିଏ ଆସିକି ଦୁଆର ମୁହଁରେ ଗାଡି ଧରିକି ଠିଆ। ଆଉ ମୋର ଟିକେ ବେଶୀ ପୁଅ ସାଙ୍ଗ ଗୁଡାକ। ମୁଁ ଟିକେ ଟମ୍ପ ଟାଇପର ଥିଲି ସେତେବେଳେ। ମୁଁ ବେଶୀ ଝିଅ ମାନଙ୍କ ସହିତ ପଡ଼େନି ପୁଅ ମାନଙ୍କ ସାଙ୍ଗ। ମୁଁ ବହୁତ ହଁ ବହୁତ । ବହୁତ ବୁଲାବୁଲି। କରୁ ତାକୁ ଫୋନ କରିଦେଲେ ସିଏ ଆସିବେ ମୋର ଯିବା କଥା ଯିବି ଖାଇବି ପିଇବି ବୁଲାବୁଲି କରିକି ଆସିବି ଘରକୁ। ଛୁଆ ମାନେ ନହେଲେ ତାଙ୍କ ଆଈ ଘରେ ମାଉସୀ ଅଛନ୍ତି ଦି ଦିଟା ମାଉସୀ ଅଛନ୍ତି। ଭାଇ ଭଉଣୀ ଅଛନ୍ତି। ସେ ତାଙ୍କ ସାଙ୍ଗରେ ରହିଲେ।
ହୁଁ। ଗୋଟେ କାମ କରିବେ ଶୁଣନ୍ତୁ। ଆଜି ଭାଇନା ଆସିବେ
ହଁ।
ଯୋଉଁ ଆମର ବେଲଣା ପେଡି କାଠି। କାଠି କଣ କରିବେ ରଖିଥିବେ। ଭାଇନାଙ୍କୁ ଡରାଇବେ।
ଡରିବା ଜିନିଷ ନୁହଁ।ବାର ବର୍ଷ ମୁଁ ରହିଚି, ମୁଁ ଜାଣିନି ମୋ ସାଙ୍ଗେ କୋଉ ଜିନିଷ ଡରନ୍ତି। ସେ ତାଙ୍କର କିଛି ନାହିଁ ।କିଛି ନାହିଁ। ନାଇଁ ।ମୁଁ କଣ ଗୋଟେ ଭଲ ପିନ୍ଧିଲି, କେତେବେଳେ କମ୍ପ୍ଲିମେଣ୍ଟ କରିଛନ୍ତି।ନା କୌଣସି କଥାରେ କମ୍ପ୍ଲେନ କରିଛନ୍ତି। କେବଳ ତାନା ମାରିବା ଜାଣିଛନ୍ତି। ମତେ କାଲି ରାତିରେ କହୁଛନ୍ତି। ତୁ କଣ ଟା କରୁ ରୋଷେଇ ବାସ ତ ଗଣ୍ଡେ କରିକି ଦଉଛୁ ଖାଇବାକୁ। ଆଉ କରୁୁଚୁ କଣ? ମୁଁ କହିଲି। ମୁଁ ଉଠିଲି ଛଅଟାରେ। ମୁଁ ମାନେ, ସମୁଦରୁ ଆଗରେ ଉଠିଲି ।ଏବେ ବାଜିଲାଣି ଏଗାରଟା। ଚାଳିଶ। ସମସ୍ତେ ଖାଇଲେ ପିଇଲ, ସେ ଯୁଗ ଗଲ। ମୁଁ ଆସିଲି, ସମସ୍ତେ ମାନେ ମୋର ରୋଷେଇ ସରିଲାଣି ସାଢେ ନଅଟାରୁ। ରାତି ମାନେ ଡିନର ମୁଁ ସାଢେ ନଅଟା ବେଳକୁ ରୋଷେଇ ସରା ହେଲା। ତାପରେ ଝିଅକୁ କହିଲି ତମ ଦେ ଖାଇକୁଥିଲ। ସେମିତି ହେଇକି, ସମସ୍ତେ ଖାଇ ପିଇକି ସେଜକୁ ଶୋଇବାକୁ ଗଲେ। ମୁଁ ଆସିଲି ଏଗାରଟା ଚାଳିଶିକି, ରୁମକୁୁ ଶୋଇବାକୁ। ତ ଯଦି ଗୋଟେ ଲୋକ ସକାଳ ଛଅଟା ସମସ୍ତେ ଗୋଟେ ଆଗରେ ଉଠିଲା ।ଲାଷ୍ଟକୁ ସମସ୍ତେ ପରେ ଯାଉଛି, ଶୋଇବାକୁ। ତା ଏରେ, ତମେ ତାକୁ କହୁଛୁ ।କଣ କରୁ ଖାଲି ରୋଷେଇ ବାସ ଗଣ୍ଡେ କରିକି ଦେଉଛୁ। ଯଦି ମୁ ରୋଷେଇବା ଣ୍ଟେ କରିବାକୁ, ରହୁଛି। ତ ମୁଁ ସାଢେ ନଅଟା ର ରୋଷେଇ ସରେ। ତମେ ଶୋଇ ପଡିବା କଥା। ମୁଁ ଏତେବେଳେ ହେ ଲାଗି କରୁଥିଲି କଣ ।ମଶା ମାରୁଥିଲି
ଭାଇନା, କଣ କହିବି ଆଉ ଭାଇନଙ୍କୁ।
କଣ ମୁଁ କହିଲେ ଠିକ ଅଛି। କାଲି ତୁ ସେଇ କଥା କହିବି। ମୁଁ ଖାଲି ରୋଷେଇବାଷ କରିଦେବି ।ଘର ଓଳିଆ ପୋଛା, ଲୁଗା ସଫା ସଫି, ଶଖିଆ ଶୁଖି ବାସନ ମଜା ମଜି, ଖାଇଲେ ପରେ ଧୁଆ ଧୋଇ। ସବୁ ଏ ଠୁ ଜେଡ କର ଆ। ମୁଁ ଖାଲି ରୋଷେଇ କ। ଯେମନ ହଉ ଏ, ମୁଁ ଖାଲି ରୋଷେଇ କରୁଛି ।କାଲି ରୋଷେଇ ଏକଦିନି
ଭାଇନା ଙ୍କୁ
କିନ୍ତୁ ସେଟ କରିବ ।ମାନେ ମୁଁ ଯୋଉ ଭିଡରେ କାଲି କହିଲି ।ଶୁଣ କାଲି ଯୋଉଁ ଭିଡରେ, ମୁଁ କହିଲି ସେ ଭିଡରେ ।ମୁଁ କାମଟା କରିପାରିବିନି ।କାରଣ ମୁଁ ଜାଣିଛି ମୋ ଉପରେ କେତେ ଲୋକଙ୍କର ଦାୟିତ୍ଵ ଅଛି। ମୋ ଯେଡ଼େ ଯେଡ଼େ ଛୁଆ। ମୋ ଶାଶୁ ଶ୍ୱଶୁରଙ୍କର।
ଗୋଟେ ଦିନ କାମ କରିବେ, ଭାଇନାଙ୍କୁ କହିବେ। ଭାଇନା ଶୁଣନ୍ତୁ। ଆଉ ତମେ ମୋ କାମ କର ।ମୁଁ ତମ କାମ କରିବି ।ତମେ ଯଅ ମନ୍ଦିରକୁ ବୁଝିଲ।
ଯଦି ମୁଁ ମନ୍ଦିରକୁ ଯାଇକି, ପାଣି ଦେଇପାରିବି ନା ଠାକୁରଙ୍କୁ। ଠାକୁର ପାଣି ପାଇବି ଏମିତି। ମୁଁ ତାଙ୍କ କାମ କରିପାରିବିନି। ସେ ଯୋଉ ଠାକୁରଙ୍କୁ ପୂଜା କରୁଛନ୍ତି। ଆମେ କରିପାରିବୁନ।ହଁ, ଅଫିସ ଡୁଟି କୋଉଠୁ କରିଦବୁ। ତ ସେ ଠାକୁରଙ୍କୁ ଆମକୁ ପାଣି ଦେଇ ପାରିବୁ। ଯେ ଯେହେତୁ ଆମେ ସ୍ତ୍ରୀ ଲୋକ। ଆମକୁ ନେଇକି, ସେ ଠାକୁରଙ୍କୁ ପାଣି ଦେଇପାରିବ କି ।ଦେଇପାରିବନି। ହଁ ।ସିଏ ଅବଶ୍ୟ ମୁଁ କଣ କରିପାରିବି। କିନ୍ତୁ କିଛି କରନ୍ତିନି।
ହଁ, ହଁ।
ଆପଣଙ୍କ ଆଖି ଟିକେ ଦେହ ଟିକେ ଖରାପ ହେଇଥିଲା। ସାତ ଦିନ ଆଠ ଦିନ ହେଲାଣି। ତ ତାଙ୍କୁ ଟାଇମ ଟୁ ମେଡିସିନ ଆଖିର ଔଷଧ ଡ୍ରପସ୍ ଦିନକୁ ମିନିମମ୍ ହଁ ଚାରି ଟାଇମ୍ ଗୋଟେ ଚାରି ଟାଇମ୍ ପଡୁଛି ।ଗୋଟେ ତିନି ଟାଇମ୍ ପଡୁଛି ।ଗୋଟେ ଦି ଟାଇମ୍ ପଡୁଛି। ଏତକ ମାନେ ଡ୍ରପ୍ ତ, ଟାଇମ ଟୁ ଟାଇମ ପଢିବାର ଅଛି। ତା ମେଡିସିନ ଦିନେ ଗୋଟେମେ, ମାନେ ମୋର ଯେତେ କାମ ଥାଉ। କିନ୍ତୁ ମୋ ଡ୍ୟୁଟିଟା ।ମୁଁ ଜାଣିଛି ଏଇଟା ମୋ କର୍ତବ୍ୟ କରିଛି। ଯେହେତୁ ବୁଢା ଲୋକ ହେଲେଣି ତାଙ୍କର ମନ ପୁଣିି ତମେ ମନେ ପକେଇକି ତାଙ୍କ ଦବାର ଅଛି, ଦେଇଛନ୍ତି ବୋଲି ଆଜି, ତାଙ୍କ ଆଖିିକି ଠିକ୍ ହେଇଛି, ଶୁଖେଇକି ସିଏ କିଛି କରିପାରୁଛନ୍ତି। ମୁଁ ସେଇ କଥା କହିଲି ମୁଁ କହିଲି ତମେ ତ ପୁଅ ତମେ ବି ତ କରିପାରିବ ନା। ସେ ନା ସେଇଟା ତୋ କାମ।
ହଁ କ କହିବେ କହିବେ ଖାଲି ମତେ ହାତ ହାତ ଧରିକିନି ନେଇ ଆଇଚ ବୋଲି ସବୁ କାମ
ମୋର ମୋ ହାତ ନ ନେଇକି ଆଇଜ ବୋଲି ମୋ ହାତ ସବୁ କରୁଛ। ମାନେ ମୋ କଣ ମାନେ ତମେ ପୁଅ ତମେ ତାଙ୍କଠୁ ଜନ୍ମ ହେଇଛ ଯଦି ବାେପାର ଦେହ ଖରାପ ହେଲା ତମର କିଛି କର୍ତବ୍ୟ ନାହିଁ।
ହଁ ଦୁଇ ଜଣ ଯଦି ମାନେ ସମାନ ଭାବରେ ସବୁ କିଛି କାମକୁ ବାଟିକି କରିବେ ତମକୁ ବି ହଁ।
ଯଦି ତମେ ଜଣକ ପେଟ ଉଁ ଯ ବାପ ଯେହେତୁ ସେ ବାପ ତମେ ତମେ ତାଙ୍କ ତମେ ସେ ତମର ପିଲାବେଳୁ କିଛ ବହୁତ କିଛି କରିଥିବେ କହିବାକୁ ଗଲେ ଆମର ସେ କିଛି କରିନାହାନ୍ତି। ଆମର ସେ କଣ କରିଛନ୍ତି ମୁଁ ଯେହେତୁ ଆଉ ଗୋଟେ ଘରୁ ଆଇଛି ସେ ମୋର କଣ କରିଛନ୍ତି? ତମର ତ କରିଛନ୍ତି ନା। ତ ମୁଁ କିନ୍ତୁ ମୋ କର୍ତଵ୍ୟ ମୁଁ ତାଙ୍କର ସେବା କରିବି କିନ୍ତୁ ତମେ ପୁଅ ହେଇକି ସେବା କରିବନି। କରିଦେଲେ କଣ ତମେ ତଳକୁ ହେଇଯିବ ନା ନାଇଁ ଆଉ ତୁ କାଇଁ ଅଛୁ।
ହୁଁ।
ମୁଁ କରିବି ମୋ କର୍ତବ୍ୟ ଯେହେତୁ ମୁଁ ବୋହୁ ମୁଁ ଜାଣିଛି ମୁଁ ମୋ କର୍ତ୍ତବ୍ୟ କରିବି। ଗୋଟେ ପୁଅ ହିସାବରେ ତମର ବି ତ କର୍ତ୍ତବ୍ୟ ଅଛି ନା।
ହଁ।
କର୍ତ୍ତବ୍ୟ ଯେ କେବଳ ବୋହୁକୁ ସେଇଟା ଜନ୍ ମାନେ ଆଜିକାଲି ଶାଶୁ ଶଶୁର ପୁଅ ଜନ୍ମ କରିବ କିନ୍ତୁ କର୍ତ୍ତବ୍ୟ ବୋହୁ କରିବ ପୁଅର ଖାଲି ସମ୍ପ ଦରକାର। ପୁଅ ଖାଲି ସମ୍ପତ୍ତିରେ ଭାଗ ନବ ସମ୍ପତିରେ ବହୁ ର ଅଧିକାର ନାହି କିନ୍ତୁ କର୍ତ୍ତବ୍ୟ କେବଳ ବହୁ ର ଅଧିକାର।
ଆକ୍ଚୁଆଲି ଦେଖ ଦିଦି ଭାଇ ବି ଟିକେ ମନ୍ଦିର ଆଡେ ଯାଉଛନ୍ତି ଭଲ ମନ୍ଦ ତାଙ୍କୁ ବି ଟିକେ ଫ୍ରି ସମୟ ରହୁଛି ସନ୍ଧ୍ୟାବେେଳେ ସେଥିଲାଗି ଟିକେ ବୁଲାବୁଲି କରିବାକୁ ପଳେଇ ଯାଉଛନ୍ତି ଆଉ।
ନାଇ ନା ସନ୍ଧ୍ୟାବେଳେ ବି ନାଇଁ ଦିନରେ ରାତିରେ ସେ ମାସକୁ ଦଶଟା ଦିନ ପାଳି ପୁଅ। ଆଉ କୋଡ଼ିଏ ଦିନି ଫ୍ରି।
ଆଚ୍ଛା ଆଛା ଏ ହେ ହଉ ଦିଦି ଭଲ ଲାଗିଲା ତମ ସହିତ କଥା ହେଇକି। ହଁ ହଁ ଭଲରେ ରୁହନ୍ତୁ ଆଉ ଅ ହ
ହଁ ଦଶ ମିନିଟ୍ ଯାଉ କରିବି ଆଉ ହେଲା। ଫ୍ରି ଅଛ ତ ହଁ।
ହଁ।